ହଁ, ହାଲୋ।
ହଁ ଭାଇ ଶୁବୁଚି?
ହଁ ଟିକେ ନେଟୱାର୍କ ପ୍ରୋବ୍ଲେମ୍ ରହୁଚି, ଟିକେ ସ୍ପିକର ଟା ଏପଟ୍ ସେପଟ୍ ଶୁବୁ
ଆଜ୍ଞା ଆଜ୍ଞା।
ହଁ କୁହ?
ହାଲୋ।
ଭାଇ କଣ କରୁଚନ୍ତି?
ହଁ ଏଇ ଘରେ ବସି
ହାଲୋ। ଆଜ୍ଞା ଖାଇଚନ୍ତି, ହଁ ଆଜ୍ଞା ଶୁବୁଚି, ଖାଇଚନ୍ତି?
ଖି୍ଆ ସରିଲାଣି। ହଁ ହଁ।
କଣ ଖାଇଚନ୍ତି?
ଭାତ, ଭଜା।
ଆଜ୍ଞା, ସକାଳେ ତାହେଲେ ପଖାଳ ଖାଇ ସାଇଲେଣି?
ହଁ।
ଆଜ୍ଞା। ପଖାଳ ତ ଜାଣିଚନ୍ତି, ଆମର ତ ବହୁତ ଉ ଭଲ ଖାଦ୍ୟ ଆପଣ ଜାଣିଥିବେ?
ହୁଁ।
ଆଜ୍ଞା, ସକାଳେ ଯଦି ଟିକେ ପଖାଳ ଖାଇଦେବେ, ଆଉ ଦିନ ସାରା କିଛି ଖୋଜିବାକୁ ବି ପଡିବନି।
ନା, ଖାଇଲା ପରେ ପୁଣି ନିଦ ବି ଆସିବ ଭାରି ସାଙ୍ଗେ ସାଙ୍ଗେ।
ଆଜ୍ଞା ଆଜ୍ଞା ସେଟା ତ ସତ କଥା।
ହୁଁ।
ଆଜ୍ଞା ମୁଁ ଏଇ ସକାଳ ଖାଇବା ଖାଇଛି ବିସ୍କୁଟ ଆଉ କଦଳୀ ଖାଇଥିଲି। ଆ ଏବେ ଟିକେ ବିଲ ଆଡେ ବୁଲିବା ପାଇଁ ଆସିଥିଲି ବର୍ଷା ପକଉଚି ଗୋଟେ ଜାଗାରେ ଠିଆ ହେଇଛି।
ଓହୋ।
ଆଜ୍ଞା। ଆଜ୍ଞା ଆପଣଙ୍କ ଆଡେ ବର୍ଷା ହଉନି?
ହଁ ଲୋ ବର୍ଷା ଲାଗି ରହିଛି ବା।
ଆଜ୍ଞା। ଏବେ ଟିକେ ଛାଡିଥିଲା ମୁଁ ଆସିଥିଲି ବିଲକୁ ଏବେ ପୁଣି ପକେଇଲା ମୁଁ ଗୋଟେ ଗୋଟେ ଜଣଙ୍କ ଘରେ ଠିଆ ହେଇଛି।
ଓହୋ ବିଲରେ କଣ ଲାଗିଛି ଏବେ ଧାନ ବୋଧେ?
ଆଜ୍ଞା ଆଜ୍ଞା ତଳି ପକା ହେଇଛି।
ଆଚ୍ଛା।
ଆଜ୍ଞା।
ବିଲରେ ସବୁ ବର୍ଷ ଖାଲି ଧାନ ହୁଏ ନା ଆଉ କିଛି ଲଗା ହୁଏ?
ଆଜ୍ଞା ଆଜ୍ଞା ଖାଲି ଧାନ ହୁଏ। ଆମର ଆଉ କିଛି ଏପଟେ ହୁଏନି।
ଓହୋ।
ଆଜ୍ଞା। ଆପଣଙ୍କ ଆଡେ ଚାଷ ବାସ ହଉନି?
ଏହା ହୁଁ ହଉଛି।
ଆଜ୍ଞା। କଣ ଚାଷ ହୁଏ ସବୁ ମାନେ ଧାନ ନା ଆଉ କିଛି ଅଲଗା ବି ଚାଷ ହୁଏ?
ହଁ ଧାନ ହୁଏ। ତାପରେ ମୁଗ, ବିରି, କୋଳଥ
ଆଜ୍ଞା।
ଆଉ ତାପରେ ତରଭୁଜ ତ ଲାଗିଥିଲା ଉଜାଡିଛନ୍ତି ଆଉ ଏବେ ଲାଗିଛି ଆଖୁ ଲାଗିଛି।
ଏ ଆପଣଙ୍କ ଘରଟା କୋଉ ପୋଖରୀ କି?
ଆମର ଘର ଢେଙ୍କାନାଳ ଜିଲ୍ଲା।
ଆଜ୍ଞା ତାହେଲେ ଆପଣଙ୍କର ବାର ମାସି ଚାଷ ହୁଏ?
ହୁଁ।
ଆଜ୍ଞା ଆମର କଣ କୁହନ୍ତୁ ନା ଧାନ ହୁଏ ସେତିକି ଆମର ଆଉ ଚାଷ ହୁଏ ନାହିଁ।
ନଦୀ ପାଖରେ ନୁହଁ କି?
ନାଇଁ ଆଜ୍ଞା ଆମ ଏପଟେ ଆମର ଆନ୍ଦପୁର ଲାଇନ ଆଜ୍ଞା ଆମର ନଦୀ କୋଉଠି ଆସିବ? ଏପଟେ ଆଜ୍ଞା ଆମ ଆଜ୍ଞା ପାହାଡ ଏରିଆ ଟିକେ ବେଶୀ ଆମ ଆଡେ। ଆଉ ଆଜ୍ଞା ଆପଣ ଘରେ ସବୁ କିଏ କିଏ ଅଛନ୍ତି?
ହଁ ଘରେ ସମସ୍ତେ ବାପା ବୋଉ ଆଉ ଆମ ଝିଅ ମୁଁ
ଆଜ୍ଞା। ଆଉ ଆଜ୍ଞା ଆମ ଘରେ ଆଜ୍ଞା ବାପା ବାପା ଅଛନ୍ତି। ମା ମୁଁ ଆଉ ମୋର ସାନ ଭାଇ ଜଣେ ଅଛନ୍ତି।
ଆଚ୍ଛା।
ଆଜ୍ଞା।
ଆଉ ଆଜ୍ଞା କୁଆଡ ବୁଲାବୁଲି କରିନାହାନ୍ତି ନା କୁଆଡେ ଯାଇଥିଲେ ନା କୁଡେ ସେ ଯାଇନାହାନ୍ତି?
ବର୍ଷା ତ ଲାଗି ରହିଛି ଆଉ କୁଆଡ଼େ ଯିବୁ ବୁଲି।
ଆଜ୍ଞା ମାନେ
ବାକି କାଲି ଯାହା।
କପିଳାସ ମନ୍ଦିର ତ ଜାଣିଛି ଆଜ୍ଞା ସେଟା ତ ଜାଣିଛି ସେଟା କହିବେନି ଆଉ କଣ କୁହନ୍ତୁ।
ଜୋରନ୍ଦା।
ଆଜ୍ଞା ସେଟା ବି ଦେଖିଛି, ତାପରେ ଶିଡି- ଶିରିଡି ସାହି ମନ୍ଦିର ବି ଅଛି କପିଳା ଜୋରନ୍ନ୍ଦା ଗଲା ମଝିରେ।
ହୁଁ -ଉଁ। ମଝିରେ ନୁହଁ କପିଳାସ ଜୋରନ୍ଦା ମଝିରେ ନୁଁ
କଁ ଆଜ୍ଞା।
ମୁଁ କହିଲି ଯେ ଆଉ ଆମର ଏପଟେ ରହୁଛି ଯାଜପୁର ବିରଜା ମନ୍ଦିର।
ଆଜ୍ଞା।
ଆଉ ତାପରେ ଆମ ଢେଙ୍କାନାଳ ର ସେପଟେ ରହୁଛି, ଏବେ ହେଇଛି ଶରଣ ଶ୍ରୀକ୍ଷେତ୍ର।
ଆଜ୍ଞା।
ହୁଁ ଆଉ ମନ୍ଦିର ତ କହିବାକୁ ଗଲେ ଏତିକି ସବୁ। ପ୍ରସିଦ୍ଧ ମନ୍ଦିର ଅଛି। ଆଉ ଯାଜପୁର, ଯାଜପୁର ଆଗକୁ ରହୁଛି ଆମର ହିଙ୍ଗୁଳା ମନ୍ଦିର।
ଆଜ୍ଞା।
ହୁଁ -ଉଁ-ଉ।
। ଆଜ୍ଞା ଆଉ କଣ ସବୁ ଅଛି, ମାନେ ଆପଣ ସବୁ କୋଉଠି କୋଉଠି ବୁଲିବାକୁ ଯାଇଛନ୍ତି?
ମୁଁ ଏତେ ବି ବାହାରକୁ ବୁଲିବାକୁ ଯାଏନି, ମୁଁ କେବଳ କପିଳାସ ବୁଲିଛି ସାଇ ମନ୍ଦିର।
ଆଜ୍ଞା।
ଆମର ଏପଟେ ରହୁଛି ଯୋଉ ଆଉ ସେ କହିଲି ଯୋଉ ଇଏ ମନ୍ଦିର ଟା ମ ଶୂନ୍ୟ ମନ୍ଦିର ଯୋଉଟା।
ଆଜ୍ଞା ଆଜ୍ଞା।
ହଁ ସେଇଟା।
ଆଜ୍ଞା। ଆଉ ଆପଣଙ୍କ ଢେଙ୍କାନାଳ ରେ ସବୁ ପୂଜା ପର୍ବ କଣ କେମିତି ହୁଏ?
ହଁ ଢେଙ୍କାନାଳ ତ ପୁରା ଫେମସ୍ ରହୁଛି ଲକ୍ଷ୍ମୀ ପୂଜା।
ଆଜ୍ଞା ଦଶହରା ବି ବୋଧେ ହୁଏ ବୋହୁତ୍ ବଡ ଆକାରେ।
ହଁ ଦଶରା ବି ହୁଏ।
ଆଜ୍ଞା ମୁଁ ଯାଇଥିଲି ଥରେ ଆଜ୍ଞା ବଳଝାମ ଭୁବନ ଯାଇଥିଲି ବଳଦ ଯାତ୍ରା ଦେଖିବା ପାଇଁ।
ଆଚ୍ଛା।
ଆଜ୍ଞା। ବଳଦ ମାନଙ୍କୁ ବହୁତ୍ ସୁସଜ୍ଜିତ କରାଯାଇଥାଏ। ତାପରେ ଯୋଉଁ ମାନେ ଯୋଉ ବୁଲାନ୍ତି ଯୋଉଁ ବଳଦ ଧରିକି।
ହୁଁ -ଉଁ
ଆଜ୍ଞା ସେଟା ବହୁତ୍ ଭଲ ଲାଗେ।
ହୁଁ-ହୁଁ।
ଆଜ୍ଞା।
ଆଉ ଆଜ୍ଞା ଭୋଜି ଭୋଜି କୁଆଡେ ଗୋଟେ ଗଲେ ହୁଅନ୍ତାନି। ହାଲୋ। ଆଜ୍ଞା ଶୁଭୁଛି?
ହଁ ଶୁଭୁଛି।
ଆଜ୍ଞା। ମୁଁ କହିଲି କୁଆଡେ ଗୋଟେ ଭୋଜି ଭୋ ଭୋଜି କଲେ ହୁଅନ୍ତାନି, ନହେଲେ ବୁଲାବୁଲି କରିବାକୁ ଯି ଗଲେ ହୁଅନ୍ତାନି?
ହୁଁ ହୁଅନ୍ତା।
ଆଜ୍ଞା। ଆପଣ କଣ କରୁଛନ୍ତି ଏବେ?
ଏବେ ପାଠପଢ଼ା ଚାଲିଚି।
ଆଜ୍ଞା ପାଠ ପଢା ଚାଲିଚି ତ କେମିତି କଣ ଯଦି ଯାଆନ୍ତେ କେମତି ଫାଙ୍କା କେବେ ହୁଅନ୍ତେ ଯଦି କୁହନ୍ତେ ଯା ଯାଆନ୍ତେ ବୁଲିବା ପାଇଁ।
ଯିବା ଆଉ।
ଆଜ୍ଞା। କପିଳାସ ଯିବା ମୁଁ ଭାବୁଚି। ପାଖ ହବ ଆପଣଙ୍କ ପାଖରୁ।
ହଁ ପାଖ ତ ହବ।
ଆଜ୍ଞ। ପାଖ ହବ ମୁଁ ବି ଏପଟୁ ଗଲେ ବୁଲାବୁଲି କରନ୍ତେ ସାଙ୍ଗ ହେଇକି।
ହୁଁ ହୁଁ।
ଆଜ୍ଞା। କଣ ପଢୁଛନ୍ତି ଏବେ?
ଏବେ ଡିପ୍ଲୋମା ଚାଲିଚି।
ଆଜ୍ଞା ଆଜ୍ଞା। କୋଉ ବିଭାଗରେ?
ଆମର ମେକାନିକାଲ୍।
ଆଜ୍ଞା। ମୋର ବି ତ ଡିପ୍ଲୋମା ସରିଲା ଆଜ୍ଞା ଏବେ।
ଆଚ୍ଛା। ପ୍ଲସ ଟୁ ପରେ ନା ଟେନ୍ଥ ପରେ?
ଆଜ୍ଞା ଆଜ୍ଞା ଯୁକ୍ତଦୁଇ ପରେ।
ଆଚ୍ଛା।
ପ୍ରଥା ପ୍ରଥମେ ଦଶମ ପଢିଲି। ତାପରେ ଯୁକ୍ତ ଦୁଇ ପଢିଲି ତାପରେ ଡିପ୍ଲୋମା କଲି ଦି ତିନି ବର୍ଷ।
ହୁଁ।
ଆଜ୍ଞା। ତାପରେ ଏବେ ବୈଦ୍ୟୁତିକ ବିଭାଗରେ କରୁଥିଲି।
ହୁଁ।
ଆଜ୍ଞା। ତାପରେ ଏବେ ଉଁ ଜବ୍ ପାଇଁ ଆବେଦନ କରିଚି, ଦେଖିବା କଣ ହେଉଛି କଲେଜରେ
କଣ ପ୍ରାଇଭେଟ୍ କଲେଜ ନା ଗମେଣ୍ଟ କଲେଜରେ?
ନାଇଁ ଆଜ୍ଞା, କେଉଁଝର ଜାଣିଥିବେ ଓଡ଼ିଶା ସ୍କୁଲ ଅଫ୍ ମାଇଂନିଙ୍ଗ୍ ଇଞିନିୟରିଂ କେଉଁଝର।
ହଁ ହଁ।
ଆଜ୍ଞା। ଗମେଣ୍ଟ ତ ବହୁତ୍ ପୁରୁଣା କଲେଜ, ଉଣେଇଶହ ଛଅସ୍ତରି ମସିହାରୁ ସେ କଲେଜ ଟି ହୋଇଛି। ନାଁ ସାର୍ ଉଣେଇଶହ ଛପନ ରୁ ସରି ଆଜ୍ଞା ଉଣେଇଶ ଛପନରୁ।
ଆଚ୍ଛା।
ଆଜ୍ଞା। ସେଠି ଆଜ୍ଞା ବ୍ରା ମାନେ ବିଭାଗ ଅଛି ମେକାନିକାଲ୍ ଅଛି ଇଲେକ୍ଟ୍ରିକାଲ୍ ଅଛି। ତାପରେ ମେଟାଲୋଜି ଅଛି ମାଇନିଂ ଅଛି। ସିଭିଲ୍ ଅଛି ଡ୍ରିଲିଂ ଅଛି। ତାପରେ ଏବେ ନୂଟା ଦିଟା ନୂଆ ବ୍ରାଞ୍ଚ ଆଡ୍ ହେଇଛି।
ଆଚ୍ଛା।
ଆଜ୍ଞା। କମ୍ପ୍ୟୁଟର ସାଇନ୍ସ ଅଛି, ଆଉ ଅଟୋମୋବାଇଲ ଗୋଟେ ଅଛି ଦିଇଟା ନୂଆ ବ୍ରାଞ୍ଚ ଏବେ ଆଡ୍ ହେଇଛି।
ଉଁ ହୁଁ।
ଆଜ୍ଞା। ତାପରେ ଆଜ୍ଞା ଆଗରୁ ସବୁ ମାନେ ଉମ୍ ମାନେ ତାର ମାନେ ଯୋଉ ପିଲାଙ୍କର ମାନେ ଧା ପିଲା ରଖିବା ତିରିଶ ତିରିଶ ଥିଲା ସବୁ ସିଟ୍ ଆଗରୁ।
ହୁଁ ହୁଁ।
ଆଜ୍ଞା। ଏବେ ସବୁ ସିଟ୍ ବଢେଇ ଦେଇଚି ଷାଠିଏ ଷାଠିଏ କରିଦେଇଚି ସମସ୍ତିଙ୍କର।
ଆଚ୍ଛା।
ଆଜ୍ଞା।
ଆମର ବି ତ ସେଇଠି ଆମ କଲେଜରେ ବଢିଛି ସିଟ୍ ଆଉ।
ଆଜ୍ଞା ଆଜ୍ଞା ଏ ସବୁ କଲେଜ ଯେହେତୁ ଏବେ କଣ କୁହନ୍ତୁ ଆଜ୍ଞା ଯୁକ୍ତ ଦୁଇ ପରେ ଆଉ ଯୁକ୍ତ ଦୁଇ କରିବାକୁ ଚାହୁଁନାହାନ୍ତି।
ନା।
ଆଜ୍ଞା ସବୁ ମାନେ କଣ କୁହନ୍ତି ନା ଡିପ୍ଲୋମା ନହେଲେ ବିଟେକ୍ ନହେଲେ ଏଇ ଲାଇନ୍ ରେ ସବୁ ଯିବାକୁ ଚାହୁଁଛନ୍ତି। ନହେଲେ ଆଇଟିଆଇ। ତ ସେଥିପାଇଁ କଣ କରୁଛନ୍ତି ନା ୟାର ଟିକେ ପ୍ରଭାବ ଟିକେ ଏଇନା ଚାହିଦା ଟିକେ ବେଶୀ ବଢି ଯାଉଛି ନା ସେଥିପାଇଁ।
ହଁ।
ଆଜ୍ଞା। ଆଉ ଆଜ୍ଞା ଆପଣଙ୍କର ସବୁ କଣ ଆଉ କଣ କିଛି କୁହନ୍ତୁ ଆପଣଙ୍କ ବିଷୟରେ?
ମୋର କଣ ମୋର ସବୁ ସେନ୍ତି ଆଉ କଣ।
ଆପଣ ଦଶମ ପରେ ଡିପ୍ଲୋମା କରିଛନ୍ତି ନା ପ୍ଲସ ଟୁ ପରେ ଡିପ୍ଲୋମା କରିଛନ୍ତି?
ନାଇଁ ମୋର ପ୍ଲସ୍ ଟୁ ପରେ।
ଆଜ୍ଞା ପ୍ଲସ୍ ଟୁରେ ମାନେ କେତେ ମାର୍କ ଥିଲା ନା ସେମତି କିଛି?
ହଁ।
ଆଜ୍ଞା ମାନେ ଦଶମ ହିସାବରେ ଆଜ୍ଞା ବହୁତ ଭଲ ମାର୍କ ଥିଲା। ଦଶମ ହିସାବରେ ପକେଇଛନ୍ତି ବୋଧେ ଆପଣ?
ହୁଁ ହୁଁ।
ଆଜ୍ଞା। ହଉ ଆଜ୍ଞା ମୁଁ ରଖୁଛି ପରେ କେତେବେଳେ ଫାଙ୍କା ହେଲେ କଲ କରିବି ବର୍ଷା ହଉଛି ତ।